ହଁ ଭାଇ
ଆଜ୍ଞା, ଭଲ ଅଛି ଭାଇ ସେପଟେ କିଛି ନେଟୱାର୍କ ଅସୁବିଧା ଅଛି କି?
ନେଟ୍ ଆ ଅସୁବିଧା ନାହିଁ ମୁଁ କେମିତି କଣ କଟିଗଲା ତ ତା ମାନଙ୍କୁ ମୁଁ ବି ଜାଣି ପାରୁନି ।
ଆଛା ।
ନା ଅଛି ବାହାରେ ଟିକେ ବୁଲାବୁଲି କରୁଛି।
ହଁ ହେଲା, ଏକା ଅଛନ୍ତି ନା ସାଙ୍ଗସାଥିରେ?
ନା ମୁଁ ଏକା ଅଛି। ଏକା ଅଛି ଆଉ, ଆପଣ କଣ କରୁଛନ୍ତି?
ହଁ, ମୁଁ, ତ ଅଛି ଘରେ ଆଜ୍ଞା, ବସିଛି ଆଉ
ହୁଁ ଉଁ
ସେ ଦିନ ବେଳା ଟା ଟିକେ ବିଶ୍ରାମ କରିକି, ସନ୍ଧ୍ୟାବେଳେ ବାହାରେ ଯ ବୁଲାବୁଲିରେ ଯାଇଛି ଆଉ।
କଲାଣି ବୋଧେ ।
ହଁ ପ୍ରାୟତଃ ସବୁ ଖିଆ ପିଆ ସରିଯାଇଛି ମଧ୍ୟାହ୍ନ ଭୋଜନ ସରିଯାଇଛି, ଏବେ କଣ କି? ସନ୍ଧ୍ୟା ଭୋଜନ ପାଇଁ ପ୍ରସ୍ତୁତି ଚାଲିଛି ।
ଆଛା। ଆଉ କଣ କେମିତି? ଆଜି ଦିନର କଣ ଅଛି, କଣ କୁଆଡେ? ବୁଲିଯିବା।
ନାଇଁ ଆଜି ତ ଦିନ ବେଳେ କୁଆଡେ ସନ୍ଧ୍ୟାରେ ସନ୍ଧ୍ୟା ଦେଖ, ଆମେ ସନ୍ଧ୍ୟାରେ ପ୍ରାୟତଃ ସାଙ୍ଗସଥିରେ ମିଶିକି ଖଟି କରି ଥାଉ, ମାନେ ଗୋଟେ ଜାଗାରେ ବସିକି ମଜାମସ୍ତି ଟିକେ ହଁ ଫୋନ୍ ଦୁନିଆରେ ଟିକେ ଦୂରେଇ ରହିଛିି। ସାଙ୍ଗ ସାଥିର ସୁବିଧା ଅସୁବିଧା ସମସ୍ତଙ୍କର କଣ କି ଆଲୋଚନା ହେଇଥାଏ।
ହୁଁ ଉଁ
ଏଇତ ସାଙ୍ଗସାଥି ମଜା ଆଉ।
ନାଇଁ ସେଇଟା ବି ଗୋପିବା କଥା କାହିଁକି ଆମେ ଫୋନ ଭିତରେ କଣ କି ବିଜି ରେ ରହି ଯାଉଛୁ ବ୍ୟସ୍ତରେ ତ ଆଉ ସାଙ୍ଗସାଥି ସହିତ ଆଚୁଆଲି ସମୟ ଦେଇ ପାରୁନି। ତ ଯେତେବେଳେ ବି ଆମକୁ ଟିକେ ସମୟ ମିଳିଛି ଆମେ ସାଙ୍ଗସାଥି ସହିତ କଥାବାର୍ତ୍ତା କରିବା ତ ଭଲ।
ହଁ ସେମାନଙ୍କ ସହିତ ଟିକେ କଣ ସମୟ ଅତିବାହିତ କଲେ ଭଲ ଲାଗେ ଆଉ।
ହଁ ଭଲ ବି ଲାଗିବ ଆଉ ସେମାନଙ୍କ ସହିତ ସମୟ ଅତିବାହିତ ଆମେ କରିବାନି ଖାଲି ଆମେ ନିଜେ ଯଦି ମୁଁ କହୁଛି ଏଇ ମୋ ତା ମେ ଏଇ ମୋବାଇଲ ଫୋନରେ ଯଦି ବ୍ୟସ୍ତ ରହିବା ତ ଆଉ। ତାଙ୍କ ସହିତ ନ ରହିଲା ସମ୍ପର୍କ ଟା ଧୀରେ ଧୀରେ କଣ ବି କମିଯିବ।
ଆଜ୍ଞା ।
ଆଉ ସବୁଠି ତ ଅଛି ମିଳାମିଶା ରେ ହିଁ ସହଯୋଗ ମିଳିବ କାଲି କିଛି ଗୋଟେ ଅସୁବିଧା ହେଲା ଆପଣ ତ ଆଗେ ସେମାନେ ସାହାଯ୍ୟ କରିବା ପାଇଁ ମନା କରିଦେବେ ଆରେ ସେ ତ ଆମ ସହିତ ମିଶୁ ନାହିଁ କିଛି ନାହିଁ କାଇଁ ତାହାକୁ ସାହାଯ୍ୟ କରିବାକୁ ଯିବା ।
ଆଜ୍ଞା ଆଜ୍ଞା ସେମିତି ଚିନ୍ତାଧାରା ମନକୁ ଆସିଥାଏ ।
ଏଇଟା । ଫ୍ରେଣ୍ଡସିପ୍ ରେ ତ ସମସ୍ତଙ୍କ ସହିତ ମିଳିମିଶି ଚଳିବା ନିହାତି ଦରକାର । ସେ ଭଲ ହେଇଥାନ୍ତୁ ବା ଖରାପ ହେଇଥାନ୍ତୁ ତାଙ୍କ ଯିଏ ଖରାପ ହେଇଚ଼ି ତା ବାଟରେ ସେ ଖରାପ ଆଉ ଯିଏ ଭଲ ସେ ବି ମୁଁ କହୁଚ଼ି ତା ବାଟରେ ଭଲ ସେ ଭଲ ଯିଏ ଭଲ ସେ ସବୁବେଳେ ଭଲ । ଆଉ କଣ କହିବା?
ଆଏ ଆଜ୍ଞା ସେଟା ଗୋଟେ ସତ କଥା ଏମିତି କିଏ ପୃଥିବୀରେ ଲୋକ ନାହାନ୍ତି ଯିଏକି ସୁ ଆଉ ସର୍ବଗୁଣ ସମ୍ପୁର୍ଣ୍ଣ ନ ସବୁଥିରେ ସେ ଭଲ ହେଇଥିବ ତାର କିଛି ଭଲ ଗୁଣ ତ ଥି ଥିବ କିଛି ଗୋଟେ ଖରାପ ଗୁଣ ମଧ୍ୟ ଥି ଥିବ କିନ୍ତୁ ଖରାପ ଗୁଣ ଜାଣିକି ମଧ୍ୟ ତା ତାକୁ ଆପଣେଇ ନେବା ହଉଚ଼ି ପ୍ରକୃତ ବନ୍ଧୁତା ଏବେ ତାର କିଛି ଖରାପ ଗୁଣ ଥିବ ତ ଆମେ ତାକୁ ସୁଧାରିବାକୁ ଚେଷ୍ଟା କରିବା ଏମିତି ନାଇଁ କି ନାଇଁ ତୋର ଖରାପ ଗୁଣ ଅଛି ଆମେ ତୋ ସହ ମିଶିବୁନି ।
ନ ଅ ହଉଁ ସେମିତି କଲେ ବି ହେବ । ନାଇଁ ମଣିଷକୁ ଆମେ ଯଦି ଘୃଣା କରିବାକୁ ଆରମ୍ଭ କରିବା ସେ ଯଦି ଟିକେ ଖରାପ ହେଇ ତିଅ ସେ କଣ ହବ ସେଇ ରାଗ ଗରେ ତାମାନେ ମତେ ଘୃଣା କରୁଛନ୍ତି ଏଇଟା କରୁଛନ୍ତି ସେଇଟା କରୁଛନ୍ତି ଭାବିକି ସେ ତାମାନେ ଆଉ ଟିକେ ଅଧିକା ତାମାନେ କଣ ହବ ସେ ଆଉ ଟିକେ ତାମାନେ ନିଜକୁ ସେ ବିକୃତ କରିନବ ଯେ ମୁଁ ଏହା ସହିତ ଏ ମତ୍ ତେ ଏଇଟା କହୁଛି ସେଇଟା କହୁଛି ମୁଁ ତ ତା ସହିତ କିଛି ଖରାପ ବ୍ୟବହାର କରିନି ତ ସେ ମତ କାଇଁ ଖରାପ କହିବ? ସମସ୍ତଙ୍କର ଭାବନା ସେଇଟା । ଯେ ମୁଁ ଆମେ ସାଙ୍ଗ ହଉଚୁ ତ ସେ କହିବ ଯେ ମୁଁ ତ ତୋ ସହିତ କିଛି ଖରାପ ବ୍ୟବହାର କରିନି । ତ ତୁ ମତେ କାଇଁ ଘୃଣା କରୁଚୁ ତ ସେଥିପାଇଁ ଆମେ କାହାକୁ ଘୃଣା କରିବା ଉ ଚିତ୍ ନୁହଁ । ଯେହେତୁ ମଣିଷର ମାନବିକତା ପରିସ୍ତିତି କୁ ନେଇକି ହିଁ ମଣିଷ ଆଇଦର୍ ଖରାପ ହେଇଥାଏ ଏପାରେ ନଏଲ ତ ତାର ସ୍ଵଭାବ ଗୋଟେ ଥାଏ ଖରାପ ଗୁଣ ସେଇଟା ର ପ୍ରଭାବରେ ବି ସେ ଖରାପ ହେଇପାରେ ।
ଆଜ୍ଞା ।
ସେଥିପାଇଁ ଆମେ କଣ କି ତାର ଯଦି କିଛି ଭୁଲ ଥାଏ ତ ଆମେ ତାକୁ ସୁଧାରିବା ଯେ ନାଇଁ ତୁ ଏ କାମ କନାବେ କରନା ଏ କାମ ଦ୍ଵାରା କଣ କି କି ଖ ଲୋକ ତତେ ଖରାପ କଉଚ଼ନ୍ତି କଣ କହୁଚ଼ଇ । ତ ସିଏ ଆପେ ବୁଝିଯିବ ଆଜ୍ଞା ସାଙ୍ଗସାଥି ଦେ ଯଦି କହୁଚ଼ି କହିଲେ ବୁଝିଯିବ ।
ହୁଁ କାହିଁକି? ଆମ ସାଙ୍ଗସାଥି ମାନେ ହିଁ ତା ମାନେ ଗୋଟେ ଜିନିଷକୁ ଅ ସୁଧାରି ପାରିବେ ଆଉ ଗୋଟେ ଜିନଷକୁ ସ ଏମାନେ ବିଗାଡନ୍ତିବି ଆମେ ଯଦି କହିବା ତାକୁ ତ ଏ କାମ କରନା ବାରମ୍ବାର କହିଲେ ନହେଲେ ଆମେ ମିଶିବୁନି ତୁ ଏଇ କାମ କଲେ ଆମେ ତୋ ସହିତ ମିଶୁଚ଼ି ଲୋ କ ଆମକୁ ବି କହୁଚ଼ନ୍ତି ତା ସହିତ ମିଶିନା ଘର ଲୋକ ମନା କରୁଚ଼ନ୍ତି ତଥାପ ତୋ ସାଙ୍ଗ ଡ଼ା ବୋଲି ଆମେ ଧର ମିଶୁଚୁ । ତ ତୁ ଯଦି ସୁଧରି ଯିବୁ ବୋଲେ ଭଲ କଥା ଆଉ ଯଦି ସୁଧରିବୁନି ବଲେ ତ ବାଧ୍ୟ୍ୟ ସମସ୍ତେ ସାଙ୍ଗ ଛାଡିବେ ହିଁ ଛାଡିବେ । ଯିଏ ହେଲେ ବି କାହିଁକି ପରିବାର ଲୋକ ତ ମନା କରିବେନା । ହୁଁ ।
ଦି ସେତେ ଯେତେବେଳେ ସିଏ ଏକୁଟିଆ ହେଇଯିବ ନା ସିଏ ସୁଧୁରିବା ଛଡା ଆଉ କିଛି ତା ହାତରେ କଣ କି ଆଉ ପାଇବା କେ ନଥିବ ତ ସେ ନିହାତି ସୁଧରି ଯିବ ଆଜ୍ଞା।
ଆଉ ଆମେ ଏକୁଟିଆ କହିଦେଲେ ସୁଧରି ଯିବ ସେମିତି କୌଣସି ଭରସା ବି ନାଇଁ । କାହିଁକି ଶୁଣନ୍ତୁ ଆମେ ଯଦି ସାଙ୍ଗସାଥି ହେଇକି କହୁଚୁ ସବୁ ଜିନିଷ୍ ଜଣେ ଯଦି ଶୁଣୁନାହିଁ ଆଉ କଣ ସେ ଏକୁଟିଆ ହେଲେ ଶୁଣିବ । ସେ ଯଦି ଅନୁଭବ କରିବ ଯେ ମୋର ଏଇ ଗୁଣ ପାଇଁ ମାନେ ଛାଡି ଦେଲେ ବୋଲି ଯ୍ ଯଦି ସେ ଅନୁଭବ କଲା ତ ପଜିଟିଭ୍ ରେ ଯଦି ଠିକ୍ ଭାବରେ ବୁଝିଲା ତ ସେ ଛା ଛାଡିଦବ। ତାର ଖରାପ ଗୁଣ ଗୁଡା ଆଉ ଯଦି ବୁଝିଲା ଅ ମୋର ଏଇ ଗୁଣ ପାଇଁ ଏମାନେ ମତେ ଖରାପ କହୁଚ଼ନ୍ତି ହଁ ସେମାନେ ଥାନ୍ତୁ ମୋ ବାଟରେ ମୁଁ କରିବି ସେମାନେ ଯାଆନ୍ତୁ, ମୁଁ ଏକା ରହିବି । ଏମିତି ବି ଭାବନା ଆସି ଯାଏ ନା ମଣିଷ ରାଗିଗଲେ କଣ କି ସେ ତାର ଆଉ ନିଜର ହିତାହିତ ଜ୍ଞାନ କିଛି ଆଉ ସେ ବୁଝିପାରେନି। ତ ସେଇଥିପାଇଁ ଆମେ ସାଙ୍ଗସାଥି । ହୁଁ। ତ ଆମେ ସାଙ୍ଗସାଥି ହିସାବରେ ତାକୁ ସୁଧାରିବା ଆମର କାମ। ଯୋଉ ଭୁଲ ହେଇଗଲା ଯେମିତି ଆଉ ତାମାନେ ଭବିଷ୍ୟତରେ ସେମିତି ଭୁଲ ନହେବ। ସେଇ ସବୁକୁ ଆମେ ତାକୁ ପ୍ରେରଣା ଦେବା ବା ତାହାକୁ ସାହସ ଦେବା ଯେ ତୁ ଆଉ ଯେମିତି ନେକ୍ସଟ୍ ଟାଇମ୍ ଯେମତି ଭୁଲ କରିବୁନି। ତ ସେ ପ୍ରତି ତାମାନେ ସତର୍କ ରହିବୁ ବା ଯତ୍ନବାନ ରହିବୁ। ଆଉ ଯୋଉଟା ଭୁଲ ହେଇଯାଇଛି, ତାହାକୁ ତ ଆମେ କିଛି କରିପାରିବାନି ନା। ତ ବନ୍ଧୁତା ନିହାତି ଦର ସାଙ୍ଗସାଥି ନିହାତି ଦରକାର ଜଣେ ଭୁଲ ମଣିଷକୁ ଭଲ କରିବା ପାଇଁ ବି ସାଙ୍ଗ ଦରକାର।
ଆଜ୍ଞା ନିହାତି ଆମେ ବଞ୍ଚିବା ପାଇଁ ଯେମିତି ଖାଦ୍ୟ ଦରକାର। ସେମିତି କଣ କି ବ ପାଇଁ ସାଙ୍ଗସାଥି ମଧ୍ୟ ନିହାତି ଆବଶ୍ୟକ ଆଜ୍ଞା। ଆଜି ନିଜର ସୁଖ ଦୁଃଖ କଣ କି ସେୟାର କରିବା ପାଇଁ, ଯିଏ ହେଲେତ ଜଣେ ଥିବା ଦରକାର ନା।
ହୁଁ କେ ନତ
ଯିଏକି ଆମ ଯିଏକି ଆମର ଅସୁବିଧା ଟାଇମରେ ଆସି କଣ କି ହାତ ବଢଉଥିବ ।ଯିଏ କିି ସୁବିଧା ଟାଇମରେ ଆସି ଯିଏକି ଆମ ସହ ଆମ ଖୁସିରେ ଖୁସି ହେଉଥିବ।
ହୁଁ। ହଁ, ସେଇଟା ତ ସତ କଥା କାହିଁକି ଦୁଃଖରେ ବି ଆମକୁ ଜଣଙ୍କୁ ଦରକାର ଆଉ ସୁଖରେ ବି ଦରକାର। କାହିଁକି ଆପ ଆପଣ ଯଦି ଏକା ଖୁସି ହେଉଛନ୍ତି, ସେଇଟା ବି ଆଣଙ୍କୁ ଖୁସି ଲାଗିବନି । ଆପଣ ଖୁସି ହେଇଗଲେ ତା ମାନେ ଖୁସିଟା କଣ କି ଟିକେ ଜଣାପ ପଡ଼େ ନାହିଁ ଆପଣ ଏକା ଏକା ହେଇଯିବେ। କିନ୍ତୁ ଯେତେବେଳେ ଦୁଃଖରେ ପଡିବେ, ଯଦି କେହି ନଥିବେ ନାହିଁ କି ତାହେଲେ ଆ ଆପଣଙ୍କର କଣ କି ମାନବଳଟା ତାମାନେ ବହୁତ ଦୁର୍ବଳ ହେଇଯିବ। ଆଉ ଆପଣ କଣ କରିବେ କଣ ନାଇଁ ନିଜେ ବୁଝି ପାରିବେନି । ତ ସେଇଥିପାଈଁ ସେଥିପାଇଁ ତ କୁହାଯାଏ ଯେମିତି ହେଲେ ବି ଜଣେ ଭଲ ବନ୍ଧୁ ଜୀବନରେ ରହିବା ନିହାତି ଦରକାର। ଯିଏ ସେ ଶୁଣନ୍ତୁ ସେ ତା ପାଖରେ ପଇସା ଅଛି ନା ନାଇଁ। ଧନ ଅଛି ନା ନାଇଁ ସେଇଟା କଥା ନୁହଁ । ଆପଣଙ୍କ ପାଖରେ ଟଙ୍କା ଥିବ ସବୁଥିବ ଲୋକ ଯଦି ପଚାରୁନଥିବେ। ଆପଣଙ୍କ ସାଙ୍ଗସାଥି କେହି ନଥିବେ କାଲି ଧରନ୍ତୁ ଆପଣଙ୍କ ଗୋଟେ ରୋଗରେ ପଡିଗଲେ। ଏ ମୁଁ କହୁଛି ଜ୍ୱରରେ ପଡିଛନ୍ତି ଘରୁ ଯାଇପାରୁନାହାନ୍ତି ସାଙ୍ଗସାଥି କେହି ନାହାନ୍ତି ତ ଆପଣଙ୍କ ପଇସା କଣ ଆପଣଙ୍କୁ ନେଇପାରିବ। ତ ସେଥିପାଇଁ ଆ ଆମେ ସମ୍ପର୍କଟା ଗୋଟେ ତା ମାନେ ବଞ୍ଚାଇ ରଖିବା। ଯାହାକୁ ଯେମିତି ସମ୍ମାନ ଦେବା କଥା ବଡମାନଙ୍କୁ ସମ୍ମାନ ଦେବା। ବା ସାନ ମାନଙ୍କୁ ସ୍ନେହ ଦେବା। ଆଉ ଆମର ବନ୍ଧୁମାନଙ୍କୁ ଆମେ ଆମ ଭିତରେ ମୁଁ କହୁଛି। ସମ୍ପର୍କ ଯଦି ସୁସଙ୍ଗଠିତ କରି ରଖିବା।
ତାହେଲେ ମୁଁ କହୁଛି ଜୀବନରେ ଗୋଟେ ଚଳିବାର ଗୋଟେ ବାଟ ଗୋଟେ ଭଲ ବାଟଟେ ମିଳିଯିବ।
ହଁ ଆଜ୍ଞା ନିହାତି।
ଆଉ ଆପଣଙ୍କର କଣ କେତେଜଣ କଣ ସାଙ୍ଗ ରଖିଛନ୍ତି?
ମୋର କଣ କି? ସାଙ୍ଗ କହିଲେ ଜଣେ ତ ଜଣେ କି ପ୍ରିୟ ବନ୍ଧୁ ଅଛି ଯିଏକି ଏବେ ଏବେ ତ ମୋ ପାଖରେ ନାହିଁ କିନ୍ତୁ ସେ ଦୂରରେ ଥାଇକି ମଧ୍ୟ ମୋ ପାଖରେ ଥିଲା ପରିକା। ମାନେ ମୋର ଯଦି କିଛି ଅସୁବିଧା ହେଇଥବ। ମୁଁ ତାକୁ ଫୋନ କରିକି କହିଲେ ସାଙ୍ଗ କଣ ହେଇଛି ନା ମୋର ଏଇଆ ଏଇଆ ହେଇଚି ମାନେ ହଁ କିଛି ପଇସା ପତ୍ରର ଆବଶ୍ୟକ ଅଛି ।ହଁ ନାଇଁ ତାକୁ ପଦେ କହିଲେ ସିଏ ଆଗେ ପଠେଇଦବ। ଏମିତି ନାଇଁ କି ତାକୁ ବାର ବାର ନାଇଁ ଦେଇଥା ଦେଇଥା ମୁଁ ପରେ ଦେଇଦେବି। ଏମିତି ମାନେ ବାର ବାର କହିବାକୁ ପଡ଼ିବନି ମାନେ ଥରେ କହିଲା ମାତ୍ରେ ମୋ ପାଖରେ ଅଛି ତ ଦେଇଦେବି। ଆଉ ସେଟା ଦେଇଦେଲା ହେଲେ ସେଟା ନାଇଁ ଯେ ମୋର ତାଙ୍କୁ ପଇସା ନେଇଥିଲୁ କେବେ ଦୋଉଚୁ କେବେ ଫେରଉଚୁ ସେମିତି ଭାବନା ତା ମନରେ କେବେ ଆସେ ନାହିଁ। ତ ଏଇ ଏଇ ଗୁଣ ମତେ ତାକୁ ବୋହୁତ ତାର ମତେ ବୋହୁତ ଭଲ ଲାଗେ।
ହୁଁ। ତାପରେ କଣ ହୋଉଚି ସାଙ୍ଗର ସାଙ୍ଗ ଉପରେ ଯଦି ବିଶ୍ୱାସଥିବ ସେ ଜାଣିଲା ଅସୁବିଧା ପଡିଚି ତାର ଦେଇଚି ସେ ସୁବିଧା ହେଲେ ଦେଇ ଦବ ଆଉ ଆମର ବି କର୍ତ୍ତବ୍ୟ ଆମେ ତାଠୁ ମାଗିଚୁ ସାଙ୍ଗଠୁ ତା ମାନେ ନୁହେଁ ଯେ ସେ ଦେଇଦେଲା ତା ପାଖରେ ପଇସା ଅଛି ତ ଦେଇଚି ହଁ ମୁଁ କାଇଁ ଫେରେଇବି ସେ ତା ପାଖରେ ତ ବୋହୁତ ପଇସା ଅଛି ସେ କଣ କରିବ ତା ପାଖେରେ ତ ତମେ ଖାଇବା ଭୁଲି ଯାଉଚ ଏମିତି ଭାବିବା ଯଦି ଆମେ ଭାବନା ରଖିବା ଏଇଟା ବି ଆମ ଦୃଷ୍ଟିରୁ ବି ଖରାପ କାହିଁକି ସେ ଦେଇଚି ମାନେ ଆମେ ତାହାକୁ ଯଦି ଆମର ସୁବିଧା ହେଲା ତାହାକୁ ଯଦି ଫେରେଇଦବା ସେ କହିବ ଯାହା ହୋଉ ମୋ ସାଙ୍ଗଟା ନେଇଥିଲା ମାସେ ନା ଦୁଇ ମାସ ରଖିଲା ତାର ଅସୁବିଧା ଥିଲା ପୁଣି ସୁବିଧା ହେଲା ଦେଇଦେଲା ସେ କଣ କରିବ ଏହା ଦ୍ଵାରା ସମ୍ ସମ୍ପର୍କଟା ବି ବଢିବ ଆଉ ବିଶ୍ଵାସ ଟା ବି ବଢିବ ଆଉ ବିଶ୍ଵାସ ନଥିଲେ କୌଣସି କାମ ହେଇପାରିବ ନାହିଁ ନା କଣ କହୁଚୁ ବିନା ବିଶ୍ଵାସ ରେ ତ କେହି କାହାକୁ ହୁଁ।
ଥରେ ଯଦି ଭରସା କରିକି ଆପଣ କଣ କି ଫ ପଇସା ଫେରେଇ ଦେଲେ ବୋଲି ସିଏ ଦି ନଥିବାର ଯଦି ଆପଣଙ୍କର ଅସୁବିଧା ହେଲା ମାଗିଲେ କଲେ ସିଏ ନିହାତି ଦେଇଦବ ଆଜ୍ଞା। ନିଜ ପାଖରେ ନଥିଲେ ହେଲେ କୋଉଠୁ ଉ ମାଗିକି ଆଣିକି ତମ ପାଖରେ ଯେନ୍ତି ହେଲେ ପହଞ୍ଚେଇ ଦବ ଆଜ୍ଞା। କାହିଁକି ନା ଥଡେ ଆପଣ କଣ କି ପଇସାଟା ଦେଇ ଦେଇଥାଏନା ଆଜି ତାର ଗୋଟେ ଭରସା ପଳେଇବ ନାହିଁ ସିଏ ଆଜି ନହେଲେ ସୁବିଧା ହେଲେ କେବେ ନହେଲେ କେବେ ମତେ ପଇସା ଫେରସ୍ତ କ କରିଦବ।
ହୁଁ। ସେଇଡ଼ା ତ ହୋଉଚି ବିଶ୍ୱାସ ଟା ହେଲା ବଡ କଥା ଆଜ୍ଞା ଆପଣ ଯଦି ବିଶ୍ୱାସ ଅଛି ଅନ୍ଧାର ରାତିରେ ବି ଯେମିତି ବା ଟ ଦେଖାଯାଏ କହନ୍ତିନି କଥାରେ ଅଛି ଯଦି ବିଶ୍ୱାସ ତା ଥିବ ଆପଣ ଯାହା ପାଖକୁ ଯାଆନ୍ତୁ ରାତି ଅଧରେ ଗଲେ ବି ଆପଣ ଅସୁବିଧାରେ ପଡ଼ିଚନ୍ତି କହିବେ ଯଦି ସେ ଦେଖିବେ ଆପଣଙ୍କୁ ତାମାନେ ସାହାଯ୍ୟର ହାତ ବଢେଇବେ। ଯେ ହଁ ବିଶ୍ଵାସ ଅଛି ଭଲ ଲୋକୋ ଟା ତାର ଅସୁବିଧା ପଡିଚି ବୋଲି ରାତି ଅଧରେ ଆସିଚି କଣ ଅଛି ଦେଇଥିବା। ପୁଣି ଦେଖିବା ସେ ତାର ସୁବିଧା ହେଲେ ତ ଫେରେଇ ଦବ ଆଉ ଅସୁବିଧା ନଥିଲେ କିଏ ରାତି ଅଧରେ କାହା ପାଖକୁ କଣ ପାଇଁ ମାଗିବାକୁ ଯିବ। ଏଇଟା ତାପରେ ବି ହଁ। ତାପରେ କଣ କି ଦେବା ବାଲା ଆଉ ଦେବା ବାଲା ଠାରୁ ବୋଲି କିଛି ନାହିଁ ଆଜ୍ଞା ଦୁନିଆରେ ଦେବା ଠାରୁ ବଳ କିଛି ତା ମାନେ ବଡ଼ ଜିନିଷ କିଛି ନାହିଁ କି ମାଗିବା ଠାରୁ ଆଉ ହୀନ ଜିନିଷ ବି କିଛି ନାହିଁ।
ହେଲା ମାଗିବା ଟେ ଗୋଟେ ବି ମାଗିବା ଟାବି କୌଣସି ତାମାନେ ଆମର ମହାନ କାମ ନୁହେଁ ଯେ ଆମେ ତାଠୁ ମାଗିଦେଲୁ ପାଞ୍ଚ ହଜାର ଖାଇଦେଲୁ ଆମେ ଦେଲୁ ନାହିଁ ସେଇଟା ହୋଉଛି ଆମର ହୀନ କାମ ଆମେ ତାକୁ ମାଗିଛୁ ସେ ଆମକୁ ଦେଇଛି ଦେବା ଲୋକୋ ହୋଉଛି ମହାନ। ଆଉ ଆମେ ମାଗିବା ଲୋକୋ ହୋଉଚୁ ଛୋଟୋ। କାହିଁକି ଆମର ଦରକାର ଥିଲା ଆମେ ତାହାକୁ ମାଗିଲେ ସେ ଗୁଟେ ତାମାନେ ମହାନ ଦେଖନ୍ତୁ ତାର ମହାନତା ଏତିକି ଯେ ସେ ଆମ କୁ ତାମାନେ ଦେଲା ଯେ ତାର ଅସୁବିଧା ନେ ତୁ ଯାହା ତୋରୋ ଅସୁବିଧା ଯାହା ଅଛି ତୁ ତୋରୋ କ୍ଲିୟର କରିବୁ କିନ୍ତୁ ଆମେ ଯଦି ସେଇଟାକୁ ତାହାକୁ ଫେରେଇବାନି। ମୁଁ କହୁଚି ତା ମନରେ ଯୋଉ ଦୁଃଖ ଟା ଜାତ ହବ ତାର ଫଳ କଁ ଆମେ ହିଁ ପାଇବା। କାରଣ ସେ ବି ତ କୋଉଠି ନା କୋଉଠି ପରିଶ୍ରମ କରିକି ରଖିଚି ନା ଆଉ ଭରସା ବିଶ୍ଵାସରେ ଯୋଉ ଦେଲା ଆମେ ବି ବିଶ୍ୱାସଘାତକ କଲେ ତାକୁ ଯଦି ଫେରାଇବାନି। ତ ଭବିଷ୍ୟତରେ ମୁଁ କୋହୁଚି ଯେ କା କେହି ନା କେହି ଆମ ସହିତ ବି ସେଇ ପନ୍ଥା ଆପନେଇବ।
ଆଜ୍ଞା ନିହାତି। ଆମେ ଯୋଉଟା କରିଥିବା ସେଇଟା ଦିନେ ନହେଲେ ଦିନେ କର୍ମ ଫଳ ବୁଲିିବାଲିକି ଆମ ପାଖକୁ ହିଁ ପଳେଇ ଆସେ।
ହଁ। ତ ସେଥିପାଇଁ ଆମେ ସଚେତନ ରହିବା କେମିତି ଭଲ କାମ କରିବା।
ଆଜ୍ଞା ନିହାତି ଆପଣଙ୍କ ସହିତ କଥା ହେଇକି ବନ୍ଧୁତାର ବହୁତ ମୂଲ୍ୟବାନ ଜିନିଷ ମୁଁ ଶିଖିବାକୁ ପାଇଚି ଧନ୍ୟବା ବାସ୍।
ହୋଉ ରହୁଚି।
ଆଜ୍ଞା।